ଆଉ।
ହ୍ୟାଲୋ।
ହ୍ୟାଲୋ ହଁ କୁହ।
ହୁଁ କଣ କରୁଚ।
ଏମିତି ବସିଛି ଆଉ।
ଆଉ ଖାଇସାରିଲଣି।
ହଁ ଖାଇଛି ଏବେ ଜଷ୍ଟ ଖାଇଥିଲି ଆଉ ମମି ପକଡା ବନେଇଥିଲା ସନ୍ଧ୍ୟାବେଳେ ଏବେ। ଖାଇଚି ଆଉ ନାଇଁ ନାଇଁ ପକଡା।
ଆଉ।
ଟେସନରେ ଯୋଉ ପକଡା ଟା ହୋଇଅଛି।
ଆଚ୍ଛା ତମକୁ ଆସେ ବନେଇ।
ମତେ ତ ଆସେନି ସେମିତି ମମି କି ମମି ବନେଇଥିଲା ଖାଇଛି ତ ଆଉ।
ଚିକେନ ପକୋଡା ବନେଇ ଆସେ ନା ତମକୁ।
ନା ମତେ ମାନେ ମତେ ସେମିତି ସବୁ ଜିନିଷ ଦେଲେ ମତେ ଆସିବନି କରିବା ପାଇଁ କିନ୍ତୁ ଘରେ ଯଦି ତାର ବନାନ୍ତି ଦିଦି ହରିକା କୁ ବନେଇ ଦିଅନ୍ତି ଟିକେ ଆଉ।
ହୁଁ ବନେଇ ଆସେନି କିନ୍ତୁ ଖାଇବା ଟା ମୁଁ ବେଶୀ ଜଣ ଭଲସେ ଜଣାଥାଏ ନାଇଁ କି। ତମ ପାଖରେ କିଛି ଶବ୍ଦ ଆସୁଛି ଫ୍ୟାନ୍ ଫ୍ୟାନ୍ ଚାଲୁଛି କି। ଆଚ୍ଛା ଆଚ୍ଛା ଭଏସଟା ଟିକେ ଜୋରେ କର ଆଁ। ହୁଁ ଘରେ ଅଛ ନା ଘରେ।
ହଁ ଘରେ ହିଁ ତ ଅଛି।
ଘରେ ନାଇଁ କି ଆଉ ଟିଭି ଦେଖୁନୁ ଟିଭି ଦେଖୁନ ସିରିଏଲ ଦେଖୁନ ମାଙ୍କ ପାଖରେ ବସିକି?
ନା ମା ତ ମମି ଦେବେ ରୋଷେଇ ହିଁ କରୁଚି ଟିଭି ତାର ସାତଟାକୁ ଦେଖା ସରିଲାଣି। ଆଉ ମୁଁ ତ ଟିଭିି ଦେଖେନି ମୁଁ ସେଥିପାଇଁ ଆଉ।
ଏବେ ତ ଆମେ ଫୋନ ଦେଖିବ ଆଉ ଟିଭି କଣ ଦେଖିବା ଗୋଟେ ନା କଣ? ହୁଁ। ଫୋନ ଦେଖିବା ଆମେ ଟିଭି ଆଉ ଦେଖିବା ନା କଣ?
ହଁ ହଁ ତମେ କଣ କହୁଥିଲ?
ମୁଁ ଏଇ ଶୋଇଚି ଶୋଇକି କ ଥା ହୋଉଚି ଛାତ ଉପରେ ଗୋଟେ ସପ ପାରିକି ଶୋଇଚି ଗରମ ହୋଉଚି ଆଜି ବୋହୁତ ଜୋର ସେ
ବୋହୁତ ଆଜି ତ ଖରା ହୋଉଥିଲା ମାନେ କିଛି ଦିନ ମାନେ ବର୍ଷା ପାଗ କରିଥିଲା ଏବେ ପୁଣି ତ ଖରା ପାଇଁ ହୋଉଛି।
ହଁ ଆଜି ବୋହୁତ ଜୋର ସେ ଗରମ ହୋଉଚି ପୁଣି ଆମ ପଟେ ଯେ ପାୱାର କଟ୍ ହେଇଯାଇଚି।
ଆଛା ଏବେ ପାୱାରକଟ୍ ହେଇଚି? ହଁ ପା ହଁ ହଁ ହଁ ଯା କହିଲ। ସେ ପାୱାରକଟ୍ ହେଲେ ମାନେ ମାନେ ଯେତୋବେଳେ କା ଶୋଇଥିବା ଟାଇମ ରେ ହିଁ ସେ କରେଣ୍ଟଟାକୁ କାଟିବେ। ଏତେ ହଇରାଣ କରିବେ କୁହନି।
ହଁ ଦିନରେ ଯଦି କାଟିବେ ବାରଟା ବେଳକୁ କାଟିବେ ଚାରିଟା ବେଳକୁ ଦେବେ ଆଉ ରା ତିରେ ରାତିରେ ଯଦି କାଟିବେ ଏଗାର ଟାଳୁ କାଟିବୁ ରାତି ତିନିଟା ଚାରଟା ହେଲେ ଦେବେ। ଆଉ କାଇଁ ଦୋଉଚନ୍ତି କେଜାଣ ଆଉ ସେ କାଇଁ ଦୋଉଚନ୍ତି ୟାଠାରୁ ନଦେଲେ କଣ ହୁଅନ୍ତାନି?
ହୁଁ ସେଟା ତ। ଶୋଇଥିବା ଟାଇମ ରେ ହିଁ କରେଣ୍ଟ ଟା ମାନେ ପଳେଇବ ମାନେ ଗଲା ମୁଣ୍ଡ ବିନ୍ଧା ହବ ଆଉ।
ଆଉ ଗାଁ ରେ ତ କେତେ ଗରମ ଜାଣିଥିବ ନିହାତି ତମେ?
ହଁ ଗାଁରେ ମାନେ ଇଏ କରିବାକୁ ଗାଁ ରେ ହିଁ କରେଣ୍ଟ ବେଶୀ ଯାଏ
ହଁ ବେଶୀ ଲୋକ କୁହନ୍ତି ଗାଁ ରେ ଗରମ ନୁହେଁ। ସହର ମାର୍କେଟ ଗୁଡାକରେ ବେଶୀ ଗରମ କିନ୍ତୁ ଦେଖିଲା ବେଳେ ବେଶୀ ଗରମ ଗାଁ ରେ ହିଁ ଲାଗେ। ହୁଁ ଗାଁ ସହରରେ କୋଉ ଘର ଫର ନାହିଁ ତ। ମାନେ କୋଉ ଗଛ ଫଛ ନାହିଁ ତ ବେଶୀ ଘର ଛାଇ ଛାଇରେ କାମ ହେଇଯାଏ।
ହଁ।
ଗାଁରେ ଗଛ ଅଛି, ଛାଇ ଅଛି, ଘର ଅଛି ସବୁ ଅଛି ତଥାପି ବେଶୀ ଗରମ।
ତଥାପି ବେଶୀ ଗରମ ହୋଉଚି ସେୟା ଏୟା କହିଲା।
ହୁଁ। ଗୋଟେ ସହରର ଲୋକ ଗୋଟେ ଗାଁ ର ଲୋକ ଯାଦି ସହରରେ ରହିଯିବ। କିନ୍ତୁ ଗୋଟେ ସହରର ଲୋକ ଆସି ସିଏ ଗାଁ ରହିପାରିବନି ଜମା ବି ହେଲେ। ଏ ଯୋଉ ଖରା ଦିନେ ଯମା ବି ଲେଖିବନି ସହର ଲୋକ ଆସିକ ଗାଁ ରହିପାରିବେନି ତାକୁ ବି ଫିଲ୍ ହବ କି କହିଦେବ କି ଗାଁରେ ବେଶୀ ଭଲ ଲାଗୁଥିବ କିନ୍ତୁ ଆଶିକି ରହିଲା ପରେ ଜାଣିପାରିବା ଆକ୍ଚୁଆଲି ଗରମ ଟା
କା ସେଠି ତ ସମସ୍ତେ ମାନେ କଣ ଏ ଏ ସି ଫେଶି ଲଗେଇକିନା ରୋହୁଥିବେ ଗାଁରେ ତ ପୁରା ବୋହୁତ ଗରମ ହିଁ ହୋଉଛି।
ଏ ସିି ନ ଲଗେଇଲେ ବି ଲୋକ ଗୋଟେ ସହରରେ ଯେମିତି ରହିଚି ଗାଁ ରେ ଆସିଲେ ବେଶୀ ହଇରାଣ ହବ। କାହିଁକି ନା ଆଗ୍ ସହରରେ ଯୋଉମାନେ ସବୁ ରୁହନ୍ତି ସେମାନଙ୍କ ନିଜ ଘର ଘରେ ରେଣ୍ଟ ନେଇକି ରହିଥିବେ ଭଡା ଦେଇକି ରହିଥିବେ। ଦିଇ ତାଲା ତିନି ତାଲା ଦଶ ତାଲା ପନ୍ଦର ତାଲା ବିଲ୍ଡିଙ୍ଗ ଘର ଗୁଡାକ କିଏ କୋଉ ଫ୍ଲୋର ରେ ଥିବ। ତ ଉପରେ ଘରେ ରହିଲା ମାନେ ଖରା ଟା ଆଉ ବେଶୀ କାଟିବ କି ତ ଆରାମ ସେ ଫ୍ୟାନ ରେ ବି କାମ ହେଇଯିବ। ବେଶି ଗରମ ହୁଏନି ତ କିନ୍ତୁ ସେ ଲୋକ ଯଦି ଗାଁକୁ ଆସିବ। ଜାଣିଦବ କି ସହର ଠାରୁ ଗାଁ ରେ ବେଶୀ ଗରମ।
ହଁ ପା।
ନାଇଁ?
ହଁ ଗାଁରେ ତ ବେଶି ଗରମ୍ ଆମ ଏପଟେ ତ ସେୟା।
ହୁଁ ତମ ଗାଁ ରେ ପାହାଡ ନା ନଈ କୋଉ ତମର?
ନା ଆମର ସେମ୍ତି କିଛି ନାହିଁ ପାହାଡ଼ ନାହିଁ କି ନଈ ବି ନାହିଁ ଆମର କିଛି ନାହିଁ। ନା-ହାଁ।
ନଈ ବି
ଆମର ତ ପୁରା ପ୍ରପର୍ ଜଗତସିଂହପୁର ଆମ ଘର ନା, ଆମ ଘର ପାଖାପାଖି ନଈ ନାହିଁ କି ନାହିଁ ମାନେ ନଈ ବି ଗଲେ ମାନେ ବହୁତ୍ ଦୂର ମାନେ ଏପଟେ ଯିବାକୁ ପଡ଼ିବ ପୁରା ଆହୁରି ବହୁତ୍ ବାଟ, ଆଉ ପାହାଡ଼ ଫାହାଡ଼ ତ ଏଠି ପାଖାପାଖି ନାହିଁ।
ବେଶି ବିଲ ତମ ଆଡେ ନା?
ହଁଁ-ହଁ।
ତମ ଆଡେ ବେଶି ଧାନ ଚାଷ ହୁଏ?
ହଁ-ହଁ ଆମର ଧାନ ଚାଷ ହୁଏ ଧାନ, ମୁଗ ସବୁ ହୁଏ ବେଶି ହଁ। ହଁ ପନିପରିବା ହୁଏ କିନ୍ତୁ ଆମ ଏପଟେ ବହୁତ୍ ଲୋକ ବେଶି ଲୋକ ତ ଚାଷ କରନ୍ତିନି ବହୁତ୍ କମ୍ ଲୋ କ ହିଁ ପରିବା ଲାଗନ୍ତି, ଜଣେ ଜଣେ କିଏ କେମ୍ତି ଅଛନ୍ତି ଲାଗନ୍ତି ନହେଲେ ଆମର ବେଶ୍ ଶି କିନ୍ତୁ ଧାନ ମୁଗଟା କମ୍ପଲ୍ସରି ସମସ୍ତେ କରନ୍ତି।
ହୁଁ ବେଶି ମୁଁ ଯୋଉ ଯାଇଛି ମୁଁ ଯୋଉ ଥରେ ଦି ଥର ଯେବେ ବି ଯାଇଛି ପିକନିକ୍ ସେଇଆଡେ ବେଶିକାଲି ମୁଁ ଦେଖିଚି ଧାନ ବିଲ ହିଁ ଥାଏ, ସବୁ ବିଲ ଧାନ ହିଁ କଟା ହେଇଥାଏ।
ହଁ।
କୋଉଠି ଧାନ ହେଉଥିବ ତ କେବେ-କେବେ ତ କେବେ-କେବେ କଟା ହଉଥିବ କେବେ ପାଚଥିବ ଏମ୍ତି।
ଏପଟେ ଯୋଉ ଜଗତସିଂହପୁରର ଯେଉଁ ଗୋରେଖନାଥ, ସାରଳା
ବହୁତ୍ ଥର ମୁଁ ଯାଇଚି, ମତେ ବହୁତ୍ ଭଲ୍ ଲାଗେ ବହୁତ୍ ଥର ମୁଁ ଯାଇଛି। ତା କଣ ଗୋଟେ ଗାଁ ଅଛି, ସେଇଠି ଆମେ ରହିକି ଗୋଟେ ଦିନ ପୁରା ରହିକି ଆମେ ସେଇଟି ଭୋଜି ସାଙ୍ଗମାନେ ସବୁ ଯାଇଥିଲୁ ସେଇଟି ପୁରା ଭୋଜି କରିକି ଆମେ ପୁରା ଯାଇ ଯାଇଥିଲୁ ପୁରା। ଗୋଟେ ମଠ ଗୋଟେ ଅଛି, କଣ ସେ ଜାଗାଟାର ନାଁ ମୋର ଆଉ ମନେ ନାହିଁ ତ। କଲେଜ୍ ଟାଇମ୍ ରେ ଆମେ ଯାଇଥିଲୁ, ସେଠି ଗୋଟେ ହନୁମାନ୍ ମନ୍ଦିର ଟେ ଅଛି। ସେଇଟି ଗୋଟେ ଘର ଅଛି ଗୋଟେ ମଠ ଭଳିଆ ଗୋଟେ ବଡ ମଠଟେ ପୁରା। କଣ ଆକ୍ଚୁଆଲି ମୁଁ ଜାଣିନି ତ ସେ ମଠ ଟାର ନାଁ। କିନ୍ତୁ ସେଠି ଆମେ ଯାଇଥିଲୁ, ସେଠି ଆମେ ଯୋଉ ହଉଚି। ସାରଳା ଗୋରଖୀନାଥ ରୁ ଆସି ଗୋରଖ ସାରଳା ମନ୍ଦିରରୁ ଆସିଲୁ ଗୋରଖନାଥ କୁ ଯିବା ବାଟରେ ସେ ମଠ ଟା ପଡିଲା।
ଆଚ୍ଛା-ଆଚ୍ଛା ହଁ।
ସାରଳା ମନ୍ଦିରରୁ ବାହାରିକି ଆସାରିଲା ପରେ ଗୋରଖନାଥରେ ଯିବା ବାଟରେ ପଡିଲା, ଆମେ ସେଇଠି ପୁରା ରୋଷେଇ କରିକି ଖାଇଲୁ। ସେଠି ପୁରା ବହୁତ୍ ଲେଟ୍ ହେଇଗଲା ନା, ତ ସନ୍ଧ୍ୟା ସାତ ଟା ପାଖାପାଖି ହେଇଗଲା ସାରଳା ମନ୍ଦିରୁ ବାହାରିଲା ବେଳକୁ ତ ଆସିକି ଆମେ ସେ ମଠ ପାଖେରେ ରହିିକି ରୋଷେଇ କରିକି ଖାଇକି ପୁରା ଭୋଜି ପୁରା କରିକି ଡିଜେ ବଜେଇ ପୁରା ନାଚିଥିଲୁ ପୁରା ବହୁତ୍।
ଆଚ୍ଛା-ଆଚ୍ଛା-ଆଛା ମଠ ଟାରେ ହଁ ସେଠି ରହିବା ପାଇଁ ଆଲାଓ କରୁଚନ୍ତି?
ରହିବାକୁ ତ ସିଏ ଆଲାଉ କରିନଥିଲେ, ତାପରେ ଆମେ ବେଶି ଆମର ଝିଅ ପିଲା ଥିଲେ ନା। ତ କଥା ହେଲୁ ଯେମିତି ସିଏ ରାଜି ହେଇଗଲେ, କହିଲେ ହଁ ରୁହ କିନ୍ତୁ ଘର ଦେଇନଥିଲେ। ତାଙ୍କ ଯୋଉ ବାରଣ୍ଡା ଯୋଉ ଥାଏ ଘର ଯୋଉ ଘର ଥାଏ ବାରଣ୍ଡା ନଥାଏ ନା, ସେଇଠି ସିଏ ରହିବାକୁ କହିଥିଲେ କହିଲେ ଏଇଠି ରହିଯାଅ। ତମେମାନେ ଏୟା କହିଥିଲେ ସେ ଆମକୁ ତ ବସ୍ ଟା ବି ତ ସେଫ୍ ନୁହେଁ ନା, ଏତେ ରାତିରେ କୋଉଠି ଯାଇକି ରହିବାଟା ନା। ସାଇଟା ଗୋଟେ ମଠରେ ଖାଲି ଗୋଟେ ହନୁମାନ ମନ୍ଦିର ଟେ ଅଛି। ଗୋଟେ ଧଳା ରଙ୍ଗର ମଠ ଆଉ ଗୋଟେ ବଡ ବରଗଛ ଅଛି, ତାପରେ ଚାରିପଟେ ଗୋଟେ ବଡ ଚାନ୍ଦିନୀ ଅଛି।
ଆଚ୍ଛା।
ହୁଁ। ବେଶୀ ଦୋକାନ ବି ସେ ମଠ ପାଖାପାଖି ନାହିଁ ତ ଖାଲି ଦିଟା ଛୋଟ ଛୋଟ ଦୋକାନ ଗୋଟେ ପାନ ଦୋକାନ ଆଉ ଗୋଟେ ଜଳଖିଆ ଦୋକାନ କାନ୍ ଥିଲା ହଁ
ତାହେଲେ ତମେ ଆସିକି ଜଗତସିଂପୁରର ସବୁ ବଢିଆ ମାନେ ମଠ ପଠରେ ଆସିକିନା ରହିକି ଯାଇକି ସେ ବଢ଼ିଆ କିନ୍ତୁ ମୁଁ ଏଇଠିକା ର ହୋଇକି ବି ଜାଣିନି।
ହୁଁ ମୋ ସେ ଜାଗାଟା ନା ଏକ୍ଟୁଲି ମନେ ସେ ଜଣେ ଥିଲେ ସେ ବାବା ମେ ପଚାରିଲିକି ଜାଗା ଟା ନାଁ କଣ ସେ କହିଥିଲେ କଲେଜ ଟାଇମ ରେ ଯାଇଥିଲେ ନା ତମର ସେ ଜାଗା ଟା ନା ଆ ମନେ ନାହିଁ ତ କଲେଜ ମାନେ ଏମିତ ତଥାପି କେବେ ଯୋଉ କରୋନା ଯେବେ ହେଇଥିଲା। କରନା ପର ବର୍ଷ ଯାଇଥିଲୁ ଆମେ। ଏକୋଇଶ ରେ ଯାଇଥିଲୁ ହଁ ଏକୋଇଶ ରେ ଆମେ ଯାଇଥିଲୁ। ହୁଁ ତ ସେଥିପାଇଁ ଜାଗା ଟା ନାଁ ମୋର ଏତେ ମନେ ନାହିଁ ତ। ଲୋକ ଜା କିନ୍ତୁ ବହୁତ ବଢିଆ ଜାଗା ବହୁ ଶାନ୍ତି ଲାଗିଲା ମଠ ମାନେ ତ ଜାଣିିଥିବ କେତେ ଶାନ୍ତି। ଲାଗେ ବସିବାକୁ ଶୋଇବାକୁ ସାଧାରଣ ମନ୍ଦିରକୁ ଗଲେ ଶାନ୍ତି ଲାଗୁଛି ଗୋଟେ ମଠରେ ଆମେ ଗୋଟେ ରାତି ରହିଲୁ ତ କେତେ ଶାନ୍ତି ଲାଗିଥାିବଉ ସେ ଡିଜେ ବଜେଇକୁ ନାଚିଥିଲୁ ଆମେ
ହୁଁ। ହୁଁ ବଢିଆ ଲାଗିଥିବର ହେବେ ଆଉ
ହଁ ଆଉ ତମ ଗାଁ ରେ ବେଶୀ ଭଲ କୋଉ ପୂଜା ହୁଏ।
ବେଶୀ ଭୁଲ ଆମର ଘର ପାଖରେ ଲକ୍ଷ୍ମୀ ପୂଜା ହୁଏ।
ଲକ୍ଷ୍ମୀ ପୂଜା ହୁଏ?
ହଁ ଯେଉଁ କୁମାର ପୂର୍ଣ୍ଣିମା ଟାଇମରେ ଯେଉଁ ଲକ୍ଷ୍ମୀ ପୂଜା ହୁଏ ଗଜ ଲକ୍ଷ୍ମୀ ପୂଜା ଆମ ସେଇ ଟାଇମ୍ ହୁ
ଫେମସ୍ ଲକ୍ଷ୍ମୀ
ହଁ ହଁ ହଁ ବସ୍
ନାଇଁ କି?
ହଁ ହଁ ଲକ୍ଷ୍ମୀପୂଜା।
ଲକ୍ଷ୍ମୀ ପୂଜା ଭସାଣି ରେ ଯାଉନ ନାଚିବାକୁ।
ନାଇଁ ଆମର ଆମେ ତ ଯାଉନା ମାନେ ବାବାକି ପୁଅ ମାନେ ଯାହା ଯେମିତି ନାଚନ୍ତି ହେଉ ଆମେ ଝିଅମାନେ ତ ଏତେ ନାଚୁ ନା।
ଆଉ ଖୁଦରୁ ଗୁଣି ହୁଏନି?
ହଁ ଆମର ଖୁଦୁରୁ କୁଣି ହୁଏ।
ତାର ଭସାଣି ହୁଏନି?
ହଁ ଖୁଦରୁକୁୁଣି ଭସାଣି ହୁଏ ଆମର ଏପଟେ ବଢିଆସେ କରନ୍ତୁ କରୁ ସବୁ ବଢିଆସେ। ବଡ଼ ଠାକୁର ଟିକେ ଆଣୁ ହଁ ହଁ ଡିଜେ ତ ଏତେ ବି ଇଏ ନୁହଁ କିନ୍ତୁ ମ୍ୟୁଜିକ ଫୁଜିକ ଲଗେଇକିନା ମାନେ ଝିଅ ମାନ ବହୁ ସାରା ଝିଅମାନେ ଆମେ ସବୁ ଡାନ୍ସ ୱାନ୍ସ କରିକିନା ଠାକୁରଙ୍କୁ ନେଇକ ଯାଉ ପାଣିରେ ବିସର୍ଜନ କରୁ ଆସୁ ଆଉ ତାପରେ ଭୋଜି ଫୋଜି ବି ହୁଏ ସେଥିରେ ଆ ସେଇଟା ପଟେ ପୂଜା ବଢ଼ିଆ ସେ ହୁଏ ଆମେ ସେଲିବ୍ରେଟ୍ କରୁ ସେଇଟା।
ଆ ଆଉ ତମପଟେ ଠାକୁର କେତେ ଦିନ ହୁଅନ୍ତି ରବିବାର ହେଲା ସୋମବାରାନି ପକେଇ ଦିିନ ରଖନ୍ତି ଦି ଦିନ?
ଉଁ ନାଇଁ ଆମର ତ ଲାଷ୍ଟ ପୂଜା ଦିନ ହିଁ ସରିଲେ ହିଁ ଆମେ ପକେଇଦେଉ ସେଇଦିନ।
ମାନେ ଧର ରବିବାର ଦିନ ପୂଜା ହେଲା, ତମେ ପାଣିରେ ଠାକୁରଙ୍କୁ ନେଇ କୋଉ ଦିନ ବିସର୍ଜନ କର?
ସେଇଦିନ ହିଁ ତ ଆମର କରିଦିଅନ୍ତି ଏପଟେ।
ରବି ରବିବାର ଦିନ ରାତିରେ?
ହଁ ହଁ ସେଇଦିନହିଁ ମାନେ ଦେଖ ଲାଷ୍ଟ ପୂଜା ଆମର ଚାରିଟା କି ପାଳିକି ପାଞ୍ଚଟା ପାଳିି ପୂଜା ହୁଏ। ଲାଷ୍ଟ ପାଳିରେ ହିଁ ପୂଜା କରୁ ଆମେ ଦିନରୁ ଦିନରୁ ଦିଟା ବେଳୁ ହିଁ ପୂଜା ଆରମ୍ଭ କରିଦେଉ ତ ସନ୍ଧ୍ୟା ଭିତରେ ପୂ ଜା ସରିଗଲା ପରେ ସନ୍ଧ୍ୟାବେଳେ ହିଁ ଠାକୁରଙ୍କୁ ବିସର୍ଜନ କରିଦେଉ।
ଏମିତି ହୁଏ?
ହୁଁ ଆମର ସେମିତି ହିଁ କରୁ।
ଆମ ପଟେ ସେମିତି ହୁଏନି ଆମର ଧର ପାଞ୍ଚ ପାଳି ଆମେ କରିମୁ ଫାଷ୍ଟ ପାଳିରୁ କରିଲୁ ପାଞ୍ଚ ପାଳି ଯୋଉ ଦିନ ହବ ଆମ ଏପଟେ ଆଖାପାଖି ଗାଁ ପାଖାପାଖି ଯୋଉ ଅଛନ୍ତି ସେମାନେ ସବୁ ସୋମବାର ରବିବାର ପୂଜା ପଡେ ନା। ସୋମବାର ଦିନ କୁ ବି ବିସର୍ଜନ କରିଦିଅନ୍ତି, କିନ୍ତୁ ଆମର ପୂଜା ହୁଏ ଆମର ସନ୍ଧ୍ୟା ଟାଇମ୍ ରେ ସକାଳ ଟାଇମ ଟାରେ ଯୋଉ ମନ୍ଦିର ଯାଆନ୍ତି। ମନ୍ଦିର ଯାଇକି ଆସନ୍ତି ତାପରେ ପୂଜାକୁ ସ୍ଥାପ ପନା କରିଦିଅନ୍ତି, କିନ୍ତୁ ପୂଜା ପାଠ ଭୋଗରାଗ ସବୁ ଆମର ସନ୍ଧ୍ୟାବେଳେ ହୁଏ। ସନ୍ଧ୍ୟା ଆଳତି ଦେଲା ପରେ ଜାଇଁକି ଆମର ପୂଜା ହୁଏ ଆମର ଓଷା ସରିଲା ବେଳେ ରାତି ବାରଟା, ଗୋଟେ ହେଇଯାଏ ଏମିତି।
ତି ହେଇଯାଏ।
ହଁ। ତ ଆମର ତାପରେ ସୋମବାର ଦିନ ବି ଆମ ପଟେ ଆମର ଆମ ଗାଁରେ କହିଲେ ବହୁତ ମାନେ ତିରିଶ, ପଇଁତିରିଶ ଟା ପୁରା ମେଢ ହୁଏ ଆମ ଗାଁ ରେ। ତମର ସବୁ ରହେ, ତାପର ଦିନ ସେଦିନ ତ ଓଷା କରିଥିବେ କିଏ ବୁଲିକି ଦେଖି ପାରିବେନି ନା। ତାପରେ ଦୁଇ ଦିନ ସୋମବାର, ମଙ୍ଗଳବାର ରହେ ସମସ୍ତେ ବୁଲିକି ଠାକୁରଙ୍କୁ ଯାନ୍ତି ଦେଖିବାକୁ। ସବୁ ଠାକୁର ଦେଖନ୍ତି କାହାର ଭଲ ହେଲା କାହାର ଇଏ ହେଲା। ସବୁ ପ୍ରୋଗ୍ରାମ ହୁଏ ନାଚ ହୁଏ ଗୀତ ବୋଲନ୍ତି ମେଲୋଡି ହୁଏ ଏମିତି ସବୁ ହୁଏ ଆମର। ତାପରେ ବୁଧବାର ଦିନକୁ ସମସ୍ତେ ଆସିକି ବିସର୍ଜନ କରନ୍ତି।
ଆଚ୍ଛା ତମ ମାନେ ଗାଁ କଣ ବହୁତ ବଡ ଗାଁ ନା କଣ କେମିତି?
ବଡ ଗାଁ ତିରିଶ, ପଇଁତିରିଶଟା ଅତି ମିନିମମ୍ ଟା ପ୍ରତି ବର୍ଷ ତିରିଶଟା ମେଢହେଇଥିବ। ଅତି କମ୍ ରେ ତାଠୁ ତା ଏପଟେ ଅଧିକ ଯିଏ ଯେତିକି କରିପାରିଲା, ଆମର ପାଖରେ ବି ବ୍ରାହ୍ମଣୀ ନାହିଁ ସେଇଠି ପୁରା ମାନେ ଭସାଣୀ ଯୋଉଦିନ ହବ ସେଦିନ ସନ୍ଧ୍ୟା ଛଅଟା ରୁ ଭ ନଈ ପାଖରେ ଲାଇନ୍ ଲାଗିବେ ରାତି ତିନିଟା ହେଇଯିବ
ଆଚ୍ଛା ବଢିଆ ତାମାନେ ବଢିଆ ଲାଗୁଥିବ ମାନେ ପୁରା ମଜା ଆସୁଥିବ ପୁରା ତମର ସବୁ କରିବା ପାଇଁ।
ହଁ ବହୁତ ବଢିଆପୁରା ବହୁତ ସାରା ଆମ ଗାଁଟା ବଡ ଗାଁଟା ବହୁତ ତାର ଝିଅ ବି ଅଛନ୍ତି ଆମ ଗାଁ ରେ, ହୁଁ।
କେତେଟା ଠାକୁର କରନ୍ତି ମାନେ ଅଲ୍ କେତେ ପିଲାମାନେ ମିଶିକି ଗୋଟେ ନେଖା ଠାକୁର କରନ୍ତି?
ମାନେ ପ୍ରତିସାହି ମନେକର ହଉଛି ଗୋଟ ଆମର ହଉଛି ଜେନାଘର ଆମ ଜେନା ହଉଛନ୍ତି ନହର, ସେ ନହର ମିଶିକି ଗୋଟେ କଲେ, ତାପରେ ଆସିଲା ଘର ସାମଲ ଘର ସେ ସାମଲ ଘର ଧର ନଅ ଘର ଦଶ ଘର ସେମାନେ ଗୋଟେ କରିଲେ, ଏମିତି ଯେତିକିଟା ସାଇ ସେତିକିଟା ମେଢ। ଏମତି ପୁରା, ଆମର ହଉଛି ଏଠି ବଡ ଗାଁ ଟେ ତା ଭିତରେ-ଭିତରେ କିଏ ମି ମିଶିକି ଦିଟା ଦି ମାନେ ଦିଟା, ତିିନିଟା ସାଇ ମିଶିକି କରନ୍ତି। ତାଙ୍କ ଛୋଟଛୋଟ ଛୁଆ ଥିବେ ଯଦି କୋଉଠି, ଆଉ ବାକି ଯଦି ବଡ ବଡ ଛୁଆ ଥିବେ ନଅଟା ଘର। ପାଞ୍ଚଟା ଘରରେ ବି ଗୋଟେ ମେଢ ହେଇଯିବ, ହୁଁ ଜାଣିଥିବୁ ଯୋଉ ଟସର ଶାଢୀ ଫାଢୀ ଯୋଉ ସବୁ ଜାଣିଥିବ ତମ ବୁଣା ବୁଣି ହୁଏ ଆମ ପଟରେ ଏସବୁ ବୁଣା ହୁଏ। ତମେ ଜାଣିଥିବ ତ ଶାଢୀ ଗୁଡାକର ବହୁ କେତେ ରେଟ୍ ଦାମ୍ କେତେ ଜାଣିଥିବ ନିହାତି। ତ ଗୋଟେ ଗୋଟେ ଲୋକ ଅଛନ୍ତି ଗୋଟେ ଗୋଟେ ମେଢ ବି କରିଦିଅନ୍ତି ଗୋଟେ ଗୋଟେ ତାଙ୍କର ଗୋଟେ ଗୋଟେ ଇଚ୍ଛା ସେ ଗୋ ଗୋଟେ ଗୋଟେ ମେଢ ବି କରିଦିଅନ୍ତି।
ଆଚ୍ଛା ଆଚ୍ଛା।
ତ ଏମିତି ଆମର ବହୁତ ବଡ ହୁଏ।
ଏଇ ପୂଜା ପାଇଁ ସବୁ ପଇସା ମାନେ କେତେ ତମେ କଲେକ୍ଟ କେତ ସବୁ ଜଣଙ୍କ ପାଇଁ? କର ଜଣଙ୍କା ଆଚ୍ଛା ସେମିତି କିଛି ଫିକ୍ସ ନାଇ ଯେ ଏତିକି ଟଙ୍କା
ନାଇଁ ଫିକ୍ ନିଜ ସକ୍ଷମ ନେଇକିନି ତମ ଘରେ ତମ ଘରେ ଛୋଟ ଝିଅ ଅଛି ତମର କିନ୍ତୁ ବହୁତ ପଇସା ଅଛି ତ ତମେ ତମର ଦି ହଜାର ଦେଇଦେଲ ଆମ ଘରେ ଆମର ମାନେ ଟିକେ କମ ଭଲ ବେଶୀ ଭଲ ନାହିଁ ତ ତମ ତମକୁ ଯାହା ଖୁସି ଲାଗିବ ତମେ ସେଇଆ ଦବ ଏଇୟା ଆଉ ସେମିତି
ସେମିତି ବଢିଆ ହଁ ସେମିତି ବଢିଆ ତମେ ଏଇ ତମେ ମାନେ ବହୁତ ଭଲ ଯାହା ବି କହିଲ ବହୁତ ଦୁଆଲ କାହିଁକିନା ଯିଏ ଯେତିକି ଦେଇପାରିବ ହଁ।
ଯଦି ଆମ ତମେ ଦେଖୁଛ ଗାଁ ସାର ଏମିତି ହଉଛି ଆମେ ଦେଖୁ ତମେ ଦେଖ ଆଉ ମୁଁ କହିବି କି ମୋ ପାଖରେ ନାହିଁ ତମେ ଆଡେ ତମେ ଦେଖିବା କି ଗାଁ ସାରା ଏମିତି ହଉଛି। ଏତେ ବଡ ଆକାର ହଉଛି ମୁଁ ଦେବିନି ମୋ ପାଇଁ ଯଦି କମ ହବ ମୋ ମନ ଟ ଦୁଃଖ ହବ କି ନାଇଁ।
ହଁ।
ତ ନିହାତି ଗୋଟେ ଲୋକ ଆରାମସେ ଦେଇଦେବ ତା ଆଉ କାହିଁକି କାହାକୁ କହିବାକୁ ପଡିବ କି ତମେ ଏତିକି ଟଙ୍କା ଦିଅ ବୋଲି ସମସ୍ତ ଯେତେବେଳେ ଦେଲେ ନିହାତି ଆଉ ଜଣେ ଦେଇଦବ ଉଁ କେମିତି ଯିଏ ଯାହାକୁ ଯାହା ସକ୍ଷମ ଯିଏ ଦେଇ ପାରିଲା କାହାକୁ କୁହୁନ୍ତି କି ଏତିକି ଟଙ୍କା